ଶୁଭ ସନ୍ଧ୍ୟା।
କଣ କରୁଚ?
କଣ କରିବି ଏଇ ସନ୍ଧ୍ୟା ର କାମ ସରିଲା। ଝିଅ ଖାଇବାକୁ ଦେ ଦେଲି। ସେ ଟ୍ୟୁସନ୍ ଗଲା। ମୁଁ ଭାବିଲି ମୁଁ କହିଲି ଟିକେ କରିଦବା ଟିକେ ଆମ ବନ୍ଧ ବାନ୍ଧବୀଙ୍କ ପାଖକୁ ଟିକେ କଲ କରିଦବା କଣ କରୁଚ ତାଙ୍କ ହାଲଚାଲ ଟିକେ ବୁଝି ନବା।
ହୁଁ ଭଲ କଥା।
ଆଉ, ତମେ କଣ କରୁଚ?
ହଁ ମୁଁ ବି ଏଇ ସନ୍ଧ୍ୟା ସନ୍ଧ୍ୟା ଦେଇ ସାରି ପ୍ରାର୍ଥନା କରିସାରେ ଟିକେ ମୁଢ଼ି କ୍ଷୀର ଖାଉଥିଲି। ଖାଇସାରି, ଦେଖିଲି ତମେ ଫୋନ କଲ ଆଉ।
ଆଛା। ଆଉ ଉଁ ହୁଁ, ରାତିରେ କଣ ପୁଣି ମା ରୋଷେଇ କଲେ?
ରାତିରେ ଆଉ ଟିକେ ପରେ ଆମର ତ ଲେଟ ରାତିରେ ଆମର ଡେରିରେ ସମସ୍ତେ ଘରେ ଖାଆନ୍ତି ଦଶଟା ବେଳକୁ। ଆଉ ସାଢ଼େ ଆଠଟା ନଅଟା ବେଳକୁ ହବ ରୁଟି ଆଉ ଭଜା ଆଉ। ଆଉ ମୋ ବାପା ତ ସବୁବେଳେ ଭାତ ଖାଆନ୍ତି। କାହିଁକିନା ସେ ପାଣିି ପାଇପ୍ କାମ କରନ୍ତି। ସେ ଖଟଣୀ କାମ ବହୁତ। ତ ସିଏ ଭାତ ନ ଖାଇଲେ ତାଙ୍କୁ ନିଦ ହବନି। ସେ ସବୁବେଳେ ଭାତ ତାଙ୍କର। ।
ଆଚ୍ଛା।
ଆଉ ତମର କଣ ରାତି ପାଇଁ?
ଆମର ରାତିରେ ଆଜି ଉଁ ସେଇ ରୁଟି କରିବୁ କ୍ଷୀର ଅଛି।
ହଁ ବର୍ଷା ଦିନ ଭାତ ଫାତ ଇଛା ହଉନି। ଖାଇବାକୁ ରୁଟି କରିଦେଲେ ଭଲ ଲାଗିବ ଆଉ ହଁ।
ଆଉ କଣ?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
ସେତେବେଳେ ମୁଁ ପ ପଚାରିଥିଲି ଯୋଉ ଆମର କଥା ଅଧା ଥିଲା। ମୁଁ ଝିଅ ଟାକୁ ଟିକେ କହିଦେବି ସେ ତ ଜନ୍ମର ହେଇନଥିବେ। ସେଥିରେ ତମର ଆଉ ଏତେ ଜାଣିନ ନା।
ହଁ ଯାହା ଖାଲି ଖବର ରେ ଶୁଣିବା କଥା ଆଉ।
ତମେ ତ ତମ ଆଖି ଆଗରେ ଦେଖିଚ ଏଇ ସବୁ କରୋନା ରେ ଦେଖିଲ। କି ଏଇ ହୁଡୁ ହୁଡୁ, ଫାଇଲିନି ଛୋଟକାଠିଆ ସବୁ ବାତ୍ୟ ର ରୂପ ଦେଖିଲ।
ହଁ ଏତେ ବଡ ବି ହେଇନି।
ନହେଲେ କେବେ ବୋଉ ହେରିକାଙ୍କୁ ପଚାରିବ ତମ ମା ହେରିକାଙ୍କୁ ମା ବାପାଙ୍କୁ ପଚାରିବ। ଏତେ ଭୟାନକ ବାତ୍ୟା। ହେ ଭଗବାନ! ଏତେ ତାର କରାଳ ରୂପ ସବୁଦିନ ପାଇଁ ମାନେ କି ବିଶ୍ବାସ କରିନଥିଲେ ଯେମିତି କିି କରୋନା କୋ କରୋନା ଆଉଥରେ କିଛି ଆର ମାନେ ସମସ୍ତେ କହିଲେ ହଁ ତ ଏମତି ହୁଏ ଟିଭିରେ ରେଡିଓ ସେତେବେଳେ ଘରେ ଘରେ ବାଜୁଥିଲେ ଏମିତି କହିବେ ହଁ ରେଡିଓରେ କୋହୁଚି ମିଛ କୋହୁଚି ହୋଉନଥିବ ଗୁରୁବାର ରାତିରୁ ଆରମ୍ଭ ହେଇଗଲା ତାପରେ ବାବା ଗୋଟେ ଏରେସମା ବୋଲି ଗୋଟେ ଗାଁ ଅଛି ସେଠି କେହି ରହିଲେନି।
ମାନେ ସମସ୍ତେ ପୁରା ସ
କେତେ ଗାଈ ଗାଈ ଗୋରୁ ମରିକି ପୁରା ଭାସିଲେ ଖାଲି ଗଛ ବୁଛ ମହା ମହା ମେରୁ ଗଛ ଭାଙ୍ଗିଗଲା।
ହଁ କେତେ ଲୋକଙ୍କ ଜୀବନ ନ ମାନ ମରିଥିବେ ମରିଯାଇଥିବେ। ଖାଇ ଲିନି ଆଉ କେତେ ଲୋକ ତ କହିହବନି କେତେ ଗାଁ ଫାଁ ସବୁ ନଷ୍ଟ ହେଇଥିବ।
ହଁ ବା କାହିଁକି ଏମିତି ସବୁ ହୋଉଚି ଏମିତି
ସେଟା ତ ପ୍ରକୃତିର ଆଉ ଭଗବାନଙ୍କ ଇଛା ସେଟା ଆଉ ବେଳେ ବେଳେ କିଛି କିଛି ମଣିଷଙ୍କ ଦ୍ଵାରା ହେଇଯାଉଚି, ତ ବେଳେ ବେଳେ ପ୍ରକୃତି ପ୍ରକୃତି ତ ଆମେ ଅଟକେଇ ପାରିବାନି, କିନ୍ତୁ ମଣିଷଙ୍କ ଦ୍ଵାରା ଯୋଉଟା ଭୁଲ ହୋଉଚି ସେଟା ଆମକୁ ଟିକେ ସତର୍କ ହେଇ ରହିବାକୁ ପଡିବ।
ହଁ ହଁପା ବୋହୁତ ବଡ ଭୟାନକ ଛୁଆ ତମେ ତ ସେତେବେଳେ ଜନ୍ମହଇନ ସେଟା
ହଁ ଆମେ ତ ଜନ୍ମ ହେଇନଥିଲୁ ଆମ କୁ ମୋ ବୋଉ ହରିକା କୁହନ୍ତି ସେତେବେଳେ ମୋ ବୋଉ ତ ବାହା ବି ହେଇନଥିଲେ ସେ ସେ କୁହନ୍ତି ଘର ଫର ସବୁ ଭାଙ୍ଗି ଯାଇଥିଲା ଗାଈ ଗୋରୁ ସବୁ ପଶୁ ପକ୍ଷୀ ହୁଁ
ସେଇବା କହିଲି ତମ ପାଇଁ ଗୋଟେ ଇତିହାସ
ହୁଁ
ଆଉ ସେପାଇଁ ସେବେଠାରୁ ଯଦି ଟିକେ ଟିକେ ପବନ ବି ଟିକେ ଟିକେ ହୋଉଚି ନା? ହେଲା ଲୋକମାନଙ୍କୁ ଭୟ ଲାଗି ଯାଉଚି। ହଁ ଯେମିତି ଗୋଡା ଲାଗୁଚି କି କାଳେ ସେମିତିଆ ହେଇଯିବ କି
ଲୋକଙ୍କ ମନରେ ତ ସବୁବେଳେ ଭୟ ବର୍ଷା ଦିନ ଆସ
ହଁ ଏଇ ବା ଏଇ ଏଇ ବର୍ଷା ଦିନ ଏଇ ବର୍ଷା ଦିନ ହେଲା ତଳ ଘଟିଆ ଲୋକ ଆମର ଗୋଟେ ବନ୍ଧୁଘର ଆମର ଗୋଟେ ବନ୍ଧୁ ଘର ପାରାଦୀପରେ ମାନେ ଭାଇଙ୍କ ଶଶୁର ଘର
ହୁଁ।
ତାଙ୍କର ଏଇ ବର୍ଷା ଦିନ ହେଲେ ପାଣି ଏତେ ମାଳି ଆସିବ ଯେ ପୁରା ପାଣି ମହାନଦୀ ପାଖ, ହଁ ପାଣି ପୁରା ପଳେଇ ଆସୁଛନ୍ତି ତାଙ୍କ ଘରର ବାରଣ୍ଡା ତଳକୁ। ହେଲା ଯେମିତି କିି ଖାଲି ତାଙ୍କର ଏଇ ଯୋଉ କାନ୍ଥ ଚାଳୁ ଯୋଉ ମାଟି ଘର ନା ମାନେ ମାଟି ନୁହ ଉଁ ମାନେ ପକ୍କା ଘର କିନ୍ତୁ ଉପର ଛପର କାନ୍ଥ ତାଳୁରେ ସବୁ ଏମିତି ବଡ ବଡ ଧରଣର ଶାପ ସବୁ ଏମିତି ମାନେ ପହଁରୁଥିବେ ସିଏ ବି ସେତେବେଳେ ସି ସେ କାହାକୁ କାମୁଡନ୍ତିନି। କେବେ ଆଶ୍ରୟ ଖୋଜୁ
ହଁ ସେ ବି ସେ ବି ଗୋଟେ ଯିବ ନା। ସିଏ ଗୋଟେ ଆଶୟ କରି କିନ୍ତୁ ଯେତେ ଯାହା ହେଲେ ବି ସ ସେଏ ଏମିତିଆଉ ଗୋଟେ ଯିବ ଯ ଯିଏ ଦେଖିବ ତାଙ୍କୁର ଡରି
ଭ ଭୟ ଲାଗେ କିନ୍ତୁ ସେ କିଛି କରନ୍ତି
କିଛି କରନ୍ତୁ ବା ନ କରନ୍ତୁ କିନ୍ତୁ ଦେଖିଲେ ଡର ଲାଗ ଆଉ ସପ ଗୋଟେ ଜିନିଷ ଆ
ହେଲା। ଆଉ ପାଣି ସବୁ ମାରେ ଆମେ ଦେଖିବାକୁ, ଯାଉ ଆମର ସବ ଗୁଟେ ତଳ ତଳ ମଆ ନା ପାରା
ହୁଁ ଆମର ବି କଟକରେ ଜଣେ ଭାଉଜ ରହୁଛନ୍ତି ସିଏ ବି ଫୋନ କରିଥିଲେ କେତେ ପାଣି ହେଇଯାଇଛି, ଏମିତି ଦେିଲେ ଗାଡି ଫାଡି ସବୁ ଭାସୁଛି ଏତେ ଜୋରରେ ପାଣି ଆମର ତ ଏଠି ଯାହା ହଉ କମ ବର୍ଷା ହଉଛି ସେମିତିତି ସାଢେ ତେ ଜୋରେ ଲୋକ ଯିବା ଆସିବା କଣ ଗୋଟେ କାମ ରେ ଯାଇ ପାରୁନାହାନ୍ତି। ସବୁବେଳେ ଘରେ ରାସ୍ତାରେ ଯିବା ଆସିବା ପାଇଁ ବି ହଇରାଣ
ହଁ ବା ଦେଖୁନୁ ମଣିଷର ଜନ୍ମ ହବା ପାଇଁ ଗୋଟିଏ ବାଟ କି ମା ଠାରୁ ପିଲାଟେ ଶିଷୁ ତୁଟେ ନବଜାତ ଶିଶୁ ଜନ୍ମ ନବ ପରିବାରରେ ମଣିଷର ନକ୍ଷେ ବାଟ ଖୋଲା
ଲକ୍ଷ ବାଟ ଖୋଲା ଯାହା କହିଲେ
ସତ ନା ନାଇଁ କହୁନା କିଏ ପାଣିରେ ବୁଡିକି ମଲାଣି ତ ତାପରେ ଗଛ ପଡିକି ମଲାଣି କିଏ ଘଡଘଡି ବିଜୁଳିରେ ମଲାଣି ତ କିଏ ଇଲେକ୍ଟ୍ରିକ କରେଣ୍ଟ ରେ ମଲାଣି ଆଉ କିଏ କିଏ ପାଣିରେ ମରଣ କିଏ ଗାଡି ଆକ୍ସିଡେଣ୍ଟ ମରଲାଣି ତ, କିଏ ରୋଗରେ ମରିଲାଣି ହେଲା ମାନେ ଯଦି ସୋୁ କଟକ ଭୁବନେଶ୍ୱର ର ସବୁ ମୁଁ ଯେତେଥର ଯାଇଛି ରୋଗୀଙ୍କ ନେଇକି ମୋ ମା ନେଇକି ଯାଇଛି କି ମୋ ଝିଅକୁ ନେଇକି ଯାଇଛି ମୁଁ କୁଆଡୁ କେତେ ଯଦି ସେଇଡା ଉତରଖାନା ପରିସରରେ ରହିବ, ସେଠି ବୁଝିଯିବ ଯେ ଜୀବନର ମାନ୍ୟେ କଣ ସେଠି ସବୁ ତୁଚ୍ଛ କହିବ ଏ ଘର ଦଵାର ଟଙ୍କ ଭଗବାନ ଖାଲି ତୁ ମୋ ଶରୀର କୁ ଭଗବାନ ତୁ ବଡ ଠାକୁର ଧ କଲେ ମୋ ଶରୀରକୁ ସୁସ୍ଥ ରଖେ ଶରୀର ଠାରୁ ମାନେ ଧନ ମୋର ଆଉ
ଗଲା ବେଳକୁ କଣ ନେଇକି ଯିବ ସେମିତି ଖାଲି
ହୁଁ ଶୁଣୁନୁ ଶୁଣ ଶୁଣ ବଡ ଉଦାହରଣ ଯୋଉ କୋଟିପତି ଟଙ୍କା ପଇସା ବଡ ଉଦାହରଣ କଣ କରୋନା ହିଁ ଦେଖେଇ ଦେଲା ଏ ସବୁର କିଛି ମୂଲ୍ୟ ନାହିଁ ଗୋଟେ ଶବୁ ବି ଘର ପରିବାର ଛୁଇଁ ପାଇଲେନ ସବ ଯଦି ନିଜ ଆତ୍ମ ସଵଜନ କିଏ ମରି ପଡୁଛି ତାକୁ ତମେ ଛୁଇଁ ପାରୁନା ଯଦି ପ୍ରକୃତରେ ମଣିଷ ଟଙ୍କା ଦ୍ଵାରା ସବୁ କିିଛି ପାଉଥାନ୍ତତା ତାହେଲେ କରୋନା କ ବି ଜିତ
ହଁ ସେଟା କେମିତି ପୁଣି ଏତେ ଜୀବନ ସବୁ ନେଇଗଲା
ବହୁତ କିଛି ଜିବନ ନେଇଗଲା। ଆଉ ହଁ ଆଉ କଣ ଅଛି ତେଣୁକରି ଖାଲି ଭଗବାନ କରନ୍ତୁ ଏଇ ଜୀବନ ଥିବା ଯାକେ ପେଟକୁ ଗଣ୍ଡେ ଭଲ ମଧ୍ୟ ଖାଦ୍ୟ ମିଳୁ ଆଉ ଶରୀର ସବୁ ହଁ ହଁ ସମସ୍ତେ ସୁସ୍ଥ ରହୁନ୍ତୁ। ତ ଜୀବନରେ ରୁହନ୍ତୁ ଯେତେ ଦିନ ବଞ୍ଚୁଛନ୍ତି ଏଇ ଏ ପ୍ରଭୁ ଏ ଯୋଉ ପ୍ରକୃତି ଯୋଉ ତାଣ୍ଡବରୁ ବଞ୍ଚି ରୁହନ୍ତୁ ହେଲା ତାପରେ ଶରୀର ର ଲଜ୍ୟା ଘୋଡେଇବା ପାଇଁ ଖଣ୍ଡେ କପଡା କପଡା ପିନ୍ଧୁ ଏତିକି ହଉଛି ଆଶା ଆଉ କିଛି ଆଉ କିଛିରେ ଟଙ୍କା ପଇସା ତୁଛ ସବୁ
ଆଉ କଣ ଆଉ କିଛି ଏୟାର ମାନେ ନାହିଁ
ଛ କିଛି ନାହିଁ କିଛି ନାହିଁ
ଆମେ ତ ସେମିତି ଯାଇ ଥିଲୁ ଆମ ସମସ୍ତେ ପରିବାର ପୁରୀ ବୁଲିବାକୁ ସ୍ୱର୍ଗଦ୍ୱାର ରେ ଦେଖିଲୁ କେତେ କେତେ ଲୋକ ସବୁ ଜଳି ଯାଉଛନ୍ତି ସେ ଖାଉ କଣ ନେଇକି ଯାଉଛନ୍ତି ସେମିତି ସେଇଠି ସାଙ୍ଗେ ସାଙ୍ଗେ ପାଉଁଶ
ସେଇନା ପାଉଁଶ କେତେ କଜିଆ କେତେ ଝଗଡା କେତେ ମୋର ତୋର ହଁ ବା ଆଖିରେ ଲୁହ ପଳେଇ ଆସିବା ସେଇ ଯିବା ଶୁଣ ଓ ଯେତେ ତୁ ଧନ ସହଞ୍ଚ କିନ୍ତୁ ଶେଷରେ ତ ସେଇ ମସାଣି ସମସ୍ତେ ଯିବା ସେତିକି ଜାଗା ସମସ୍ତଙ୍କ ପାଇଁ ଯଥେଷ୍ଟ
ସେଇଠି ସବୁ ସମାନ ସେଠି କେହି ମାନେ କେହି ଆଉ ଅନ୍ତର ପାନ୍ତର
ସେଠି ଆଉ ଅନ୍ତର ପାନ୍ତନ ସେ ହଁ ବା ସେ ଜୀବନ ସବୁ କେମିତିଆ ନା। ଭାବିଲେ କେମିତି ଗୋଟେ ପିଲାଟିଏ ଜନ୍ମ ନଉଛି ମା କୋଳରେ ଶିଶୁଟି ଜନ୍ମ ହଉଛି। କେତେ ଆନନ୍ଦ ପୁଣି କାହା ଘରେ ସେଦିନ ପୁଣି ଦୁଃଖର ଛାୟା ଏମିତି ପ୍ରତି ଦିନ ପ୍ରତିଦିନ କେତେ କେତେ ଛୁଆ ଜନ୍ମ ନଉଛନ୍ତି କେ କେତେ କେତେ ଲୋକଙ୍କର ଜୀବନ ଯାଉ
ତନ୍ଦିଅ ସବୁଦିନ। ଏମିତି କୌଣସି ଦିନ ନାହିଁ ସ୍ୱର୍ଗ ଦ୍ଵାର ଖାଲି ଥିବ ବୋଲି ସମ୍ ସବୁ ଦିନ। ଗୋଟେ ଦିନରେ ହଜାର ହଜାର ଲୋକ ପୋଡା ହଉଛନ୍ତି।
ହଁ ପା ପୁଣି ବି ଯାଅ ବଡ ବଡ ଯୋଉ ଡାକ୍ତରଖାନାରେ ଦେଖିବା ପୁର ପୁର ଛୁଆ ଜନ୍ମ ନଉଛନ୍ତି। ନା କଣ ସୁଷ୍ଟି ର ଗୋଟେ ନି ନିୟମ ଆଉ ହୁଁ ଏସବୁ କ ଗୋଟେ କାହା ସହିତ ଟିକେ ଆଲୋଚନା କଲେ ବାର୍ତ୍ତାଳାପ କଲେ ଭଲ ଲାଗେ ନା ନାଇଁ ବଢିଆ ଲାଗୁନି। ଶୁଣିବା ପାଇଁ କଥା ହେବା ପାଇଁ ଆ ବିଷୟରେ। ଦୁନିଆର କେମିତି ଅଜବ ନିୟମ ଥରେ ବସି ଭାବ ପଚାଶ ବର୍ଷ କୋଡିଏ ବର୍ଷ ଆମେ କେହି ମାନେ ଏଠି ନଥିବା କିନ୍ତୁ ସେଇ ଗାଡି ସେଇ ଗାଡି ଘୋଡା ଚାଲିଥିବ ଏଇ ଛକ ବଜାର ଚାଲିଥିବ ସବୁ ଥିବ କିନ୍ତୁ ଆମେ ଆମେ ଯୋଉ ଆମ ପିଢିର ଲୋକ କେହି ନଥିବେ ଆମ ପିଲା ମାନଙ୍କର ଇଏ ସିଏ ବି ନଥିବେ। ହେଲା ଏମିତି ସବୁ ଏଇ କର ଏଇ
ଥିବ କିନ୍ତୁ ଏ ମଣିଷ ନଥିବ।
ଗୋଟେ କଂସା ଥାଳିର ଯେତିକି ଦିନି ତାର କଂସା ଥାଳିର ବି ସେତେ ଦିନ ଅଛି ସିଏ ହୁଏତ କୋଡିଏ ବର୍ଷ ପର୍ଯ୍ୟନ୍ତ ସ୍ଥାଇ। ଭାଙ୍ଗୁନି କି ଚେପା ହଉନି କିନ୍ତୁ ମଣିଷ ଜୀବନର ସ୍ଥାୟୀ ନୁହଁ।
ମାନେ ଆମେ ଆଜି ଏଠି ବସଛେ କାଲି ଏଠି ବସିଥିବ କି ନାଇଁ
କାଲି ତ ଦଶ ମିନିଟ ର କଥା ଦଶ ମିନିଟ କଥା ଭାବୁନାହାନ୍ତି କାଲି କାଲି କିଏ ଦେଖିଛି? ହୁଁ ଗୋଟେ ରାତି ପାଇଲା ବେଳକୁ ଶୁଣିଛେ କୋଉଠି କଣ କିଏ ମରିଯାଇଛି ଆମେ ନହବା ବୋଲି କଣ ମାନେ ଅଛି ଯେ।
ହଁ।
ହୁଁ ଜନ୍ମ ତ ଏମିତି ଭଗବାନ ଦେଇଛନ୍ତି ଆଉ କଣ ମତେ ବି ହେଇ ଏଇ କଥା ସବୁ କଣ ଭଲ ଲାଗିଲା ନା ନାଇଁ କୁହ?
ହଁ। ଗୋଟେ ଆଲୋଚନା କରିବାକୁ ଗୋଟେ ବନ୍ଧୁ ମିଳିଲେ। କେତେ କଥା ବି ଏଥିରୁ ଜାଣିବାକୁ ପାଇଲୁ।
ହୁଁ। ଭଲ ଲାଗିଲା ପୁଣି ମୋର ଟିକେ ଏପଟେ କାମ ଅଛି ମୁଁ ଟିକେ ସାରିଦିଏ ପୁଣି କେତେବେଳେ ସମୟ
ହଁ ହଁ ନିଶ୍ଚୟ। ହଁ, ନମସ୍କାର।
ହଁ ହଁ, ନମସ୍କାର।
ହିନୁ